କଣ କରୁଛନ୍ତି।
ଏଇଠି ଏଇଠି କାମ ଟିକେ କରୁଛି
ରୋଷେଇ ରେ ସାହାଯ୍ୟ କରୁଛନ୍ତି ନା ଏମିତି କିଛି କାମ
ହଁ ରୋଷେଇରେ ସାହାଯ୍ୟ କରୁଛି।
ଆପଣ ଜାଣିଛନ୍ତି ରୋଷେଇ କରି?
ହଁ ଜାଣିଛି।
ଆରେ କଣ କଣ ଜାଣିଛନ୍ତି।
ଜାଣିଛି ସବୁ କିଛି ଜାଣିଛି ଭାତ ଡାଲି ହୁଁ ଏମତି ଭଜା ଯାହା ତରକାରୀ ଫରକାରୀ ସବୁ କରି
ହୁଁ।
ହୁଁ
ତାହେଲେ ଆପଣ କଣ ଷ୍ଟୁଡେଣ୍ଟ୍
ଆଜ୍ଞା।
ଯା ହଉ ମାଙ୍କର ହେଲ୍ପ କରୁଥିବ ଭଲ ସାହାଯ୍ୟ କରୁଥିବ।
ହୁଁ ପାଣି ରୋଷେଇ କରିବ ତ ପାଣି ନେଇକି ଯାଉଛି।
ଆଛା ଆଚ୍ଛା।
ଆଜ୍ଞା।
ବର୍ଷା ହଉନି
ବର୍ଷା ଛାଡିଛି ଯେ ପୁଣି ଉଠେଇଛି ବର୍ଷା ଏମତି ଟିକେ ଟିକେ ଘଡଘଡି ମାର କି ହବ ବୋଧେ ରାତିଛି।
ହଁ ପା ଟିକେ ବର୍ଷା ହଉଛି ପୁଣି ଟିକେ ମାନେ ଛାଡି ଯାଉଛି ଏମିତି ତ ଚାଲିଛି ଆଉ।
ହଁ।
ପାାଦୁ କିଚୁରା ହେଇଥିବ ଗାଁ ସାଇ ସବୁ ମାଟି। ରାସ୍ତା ହେଇଛି ଚାଲିବା ପାଇଁ କଷ୍ଟ ହଉଥିବନୁ କି।
ହଁ ଆମର ଇଆଡେ ହୁଁ ନାଇଁ ଗାଁ ଭିତରେ ଆଡ଼େ କାଦୁଅ ପୋଚ ଫୋଛ
ହୁଁ ଏବେ ତ ପିଚୁ ରୋଡ ହେଲାଣି ତଥା ମାନେ କୋଉଠି କେମିତି ଟିକେ ଅ ମାନେ କାଦ ଅଛି ଆଉ।
ହଁ।
ଆମେ ଏଇଠି ଯୋଉ ଅଛୁ ଆମର ଏଇଠି ଖାଲି ଗୋଡି ଗୁଡା ପଡିଛି ସେଇ ଯୋଉ ଛୋଟ ଛୋଟ ଗୋଡି ସେଇରା ଆଉ କାଦୁଅ ଫାଦୁଅ ଏତେ ନାଇ।
ହୁଁ ଗୋଡି ପଡିଛି ବୋଲି କାଦୁଅ ହଉନି।
ଏତେ ବି କାଦୁଅ ହଉନି ପାଣି। ହଁ ଆ
ଓ ହୋ।
ସେ ମାଟି ରାସ୍ତା ମାଟିରେ ସବୁ ପାଣି ପଡ଼ିକି ସବୁ କାଦୁଅ ହେଇଯାଇଥିବ।
ହୁଁ ମାଟି ରାସ୍ତା ରେ ହଁ।
ହଁଉ ଆପଣ କଣ କରୁଛନ୍ତି?
କିଛି ନାହି ଏଇ ଭୋକ ଲାଗୁଥିଲା ଏବେ ତ ରାତି ଖାଇବା ପାଇଁ ଲେଟ୍ ଅଛି। ମୁଢି ମିକ୍ସଚର ଦିଟା ହ ମିଶେଇକି ସବୁ। ମାନେ ଗେ ଛୋଟ ବାଟିରେ ନେଇକି ଖାଉଥିଲୁ ତାପରେ ଏଇ ରାତିରେ ରୋଷେଇ ହବ।
ହଁ ଏ ହୁଁ ହୁଁ ବର୍ଷା ପାଗ ରେ ତ ମୁଢି ମିଶ୍ଚର ଖାଇବା ଭଲ ଲାଗିବ ଆଉ।
ଆଜ୍ଞା ହଁ।
ହୁଁ।
ରାଗ ରାଗ ଟିକେ ହେଇଥିବ ପାଟିକୁ ସ୍ୱାଦ ଲାଗିବ ଆଉ।
ହୁଁ। ମୁଢି ମିଶ୍ଚର ପକୁଡି ଏଇ ଗରମ ଗରମ ଖାଇବା।
ହୁଁଁ।
ହଁ ହୁଁ ହୁଁ।
ଆଉ ଚାଷ ବାସ କରିଛନ୍ତି?
ଚାଷ ଆମର ଏଇଠି କାଇ ହେ ଏଇଥର କାଇ ଲାଗିନି ଆମର କିଛି ଖାଲି ଯା ଫୁଲ ଗଛ ଲାଗିଛି।
ହୁଁ।
ଆଉ ଆମର ଖାଲି ଏଇଠି ବଡ ବଡ ଗଛ ଯେମିତି ଶାଗୁଆନୀ ଆଉ ନିମ। ଅ କରଞ୍ଜ ଏଇଆ ସବୁ ଲାଗୁଛି ଆମର କାଲିଗଲା ହଉଛି। ହ ବନମହୋଉତ୍ସବ।
ହୁଁ।
ସେଇଟା ସବୁ ଗଛ ବଡ ବଡ ଗଛ ସବୁ ସେଇଟା ଲାଗିଲା। ଚାଷ ପରିବା ଗଛ ଗୁଡା ହେରା ଗାଈଗୁରା ଆସି ଖାଇଯାଉଛନ୍ତି ଯେ ଆଉ କିଛି ଲଗା ହେଇନି ଏଥର କିଛି।
ହଁ ଗାଁ ପାଟେ ସବୁ ଗାଈ ସବୁ ବାହାରେ ହ ରହୁଛନ୍ତି ନା ବୁଲାବୁଲି କରୁଛନ୍ତି କତେଆଡେ କେମିତି ଆସିକି ଖାଇ ଯାଉଥିବେ ଆଉ।
ହଁ ଏଇ ଅଫିସ ଟା ବି ଆମର ଏଇଠି ବା ଏଇଠି ଗେଟ୍ ସବୁ ମେଲେଇ ଦେଇକି ଖୋଲା କରିଦେଇକି ପଳଉଛନ୍ତି। ଏ ଗାଈଗୁରା ପଶି ଯାଉଛନ୍ତି, ସେଠୁକୁ ସେମାନେ ଖାଇଦଉଛନ୍ତି।
ହୁଁ ହୁଁ ହୁଁ।
ହାଲି ଯା ଲଙ୍କା ଗଛଟେ ଲଗା ହେଇଛି ଆମ ଆମେ ଯେଉଁ ଆମ ଘର ସାଇଟ୍ ରେ
ହୁଁ ହଁ ସେଇଠି ଲଙ୍କା ଗଛ କାଇଁ ହେଇନି।
ହେଇନି?
ନା।
ହୁଁ।
ହୁଁ।
ତାହେଲେ ତମ ସେଠି ଖୁଦୂରୁକୁଣି କର?
ହଁ ସେ ଗାଁ ଭିତରେ କରନ୍ତି। ସାହି ଭିତରେ। ଆମେ ଯୋଉଠି ଅଛୁ ସେଇଠି ଏତେ ବି ଛୁଆ ନାହାନ୍ତି ଆମେ ଦି ଜଣ ଖାଲି।
ଆଚ୍ଛା। ତ ଯାଉନି ପୂଜା ଦବା ପାଇଁ?
ହୁଁ ଆଗରୁ ଯାଉଥିଲୁ। ହଁ ସେଇ ସାହି ଭିତରେ ବୋହୁତ୍ ବାଟ ହେଇଯାଉଛି ବୋଲି ଆଉ ଆଉ ଗଲୁନି ଏଇଠି ଗୋଟେ ଛୋଟ ମୂର୍ତ୍ତି ଆଣିକି ଏମତି ଦି ଜଣ ପୂଜା କରିଦଉ ସେମିତି।
ହଁ ମାଆଙ୍କୁ ଯେମିତି ହେଲେ ଯୋଉଠି ହେଲେ ପୂଜା କଲେ ମାଆ ତ ଶୁଣିବେ ଆଉ।
ହୁଁ। କିଛି ମାନେ ଯେମିତି ଜହ୍ନି ଓଷା ବି ଏମିତି ଚାହିଁଲେ ବି ଆମେ କରିପାରୁନୁ ଛୁଆ ନାହାନ୍ତି ଛୁଆ ଥିଲେ କି ହଁ ମିଶିକି ଆ ଜାଣିନୁ ନା କେମିତି କଣ ହୁଏ-' ଗାଁରେ ରହିଥିଲେ ଜାଣି କେମିତି କଣ ହୁଏ?
ହଁ ବା।
ଆ-ଆମେ ତ ଏଠି ଏକୁଟିଆ।
ଯାହା ବି ହଉ ଏଟ ସବୁ ପିଲା ଝିଅ ମାନେଙ୍କର ସେଇଟା ଗୋଟେ ପ୍ରଥମ ମାନେ ସବୁ ମିଶିକି କର କରୁଛନ୍ତି ଆଉ।
ହୁଁ।
ଆଉ ତମ ସେପଟେ ସେଇ ଚୈତ୍ର ମାସର ବାଟ ମଙ୍ଗଳା ଓଷା ହୁଏ?
ହଁ ହୁଏ।
ମା କରନ୍ତି?
ବାଟ ମଙ୍ଗଳା, ଯୋଉ ପଣା ଫଣା ଦିଅନ୍ତି ଯୋଉ?
ଆଜ୍ଞା ଆଜ୍ଞା।
ହଁ କରେ ବଧେ।
ହୁଁ ହୁଁ।
ଭାତ ମଙ୍ଗଳା ହ କଉ ଓଷା? ଚୈତ୍ର ମାସ, ହଁ ହୁଏ ଆମର ସେଇଟା ପର୍ବ।
ଓହୋ।
ଚୈତ୍ର ମଙ୍ଗଳ ବାର ପର୍ବ ସେଟା ହୁଏ।
କେମିତି କରନ୍ତି ଜାଣିଛ?
ମୋ ମା ଯାଆନ୍ତି ସବୁ ମଙ୍ଗଳବାରେ।
ହୁଁ।
ଲାଷ୍ଟ ପାଳିରେ କଣ ପୂଯା ହୁଏ?
ଆମେ ବି ଏଇଠି
ପ୍ରାୟ ସମସ୍ତ ସ୍ତ୍ରୀ ଲୋକ ମାନେ ସବୁ ଏକା ସାଙ୍ଗରେ ହୁଅନ୍ତି ମାନେ ଯେମିତି ଆଖପା ଖ ସବୁ ଏଇଟା ତ ଯିଏ ଯେମିତି ଯାହାର ଦ୍ଵାରେ ସାମ୍ନାରେ କଲେ। କିନ୍ତୁ ଯୋଉଠି ଠାକୁର ଯୋଉ ହଳଦୀରେ ବନା ହେଇକି ପୂଜା ହୋଉଚି। ସେଇଠି ଆମର ମାନେ ନହେଲେ ବି କମସେ କମ୍ ପନ୍ଦର କୋଡିଏ ଜଣ ସବୁ ସ୍ତ୍ରୀ ଲୋକ ମାନେ ଏକ ତ୍ରିତ ହଅନ୍ତି ସେଠି। ଆଉ ସବୁ ତାଙ୍କର ନିଜ ନିଜର ପଣା ବନେଇବାକୁ ସବୁ ନେଇକି ଆସିଥିବେ। ତାପରେ ତାକୁ ସବୁ କାଟିକି ଗୋଟେ ଜାଗାରେ ପଣା ହୁଏ। ଭଲ ମ ଜା ଲାଗେଜେ ମାନେ ଠାକୁରଙ୍କର ପୂଜା ବି ହୋଉଚି। ଇଆଡେ ସବୁ ମିଶିକି ମାନେ ଗୋଟେ ହାଣ୍ଡିରେ ପଣା ହାଣ୍ଡି ଯୋଉ ଥାଇଁ କି ସେ ବଡ ହାଣ୍ଡିରେ ଗୋଟେ ପଣା ହୁଏ। ତାପରେ ପୂଜା ହେଇସାରିଲା ପରେ ଯିଏ ଯେମିତି ଭୋଗ ଆଣିଥାନ୍ତି ସେ ନେଇଯାଆନ୍ତି। ପୁଣି ଆଖପାଖ ଯୋଉମାନେ ନ ବି ଆସି ଚନ୍ତି ତାଙ୍କରକୁ ବି ପଣା ଟିକେ ଟିକେ ବଣ୍ଟା ହୁଏ। ବୋହୁତ ଭଲରେ ହୁଏ ଯେ ଆଉ ଆପଣ ରଜ କେମିତି ପାଳନ କଲେ?
ହଁ ରଜ ବୋହୁତ ଭଲ ହେଲା ଆମର ଏପଟେ। ଆମର ଏପଟେ ଭଲ ମହୋତ୍ସବ ପଡେ ଦି ଦି ତିନିଟା ଜାଗାରେ ମହୋତ୍ସବ ପଡେ ଦୋଳି ସବୁ ଲାଗେ। ଝିଅ ମାନେ ସଜବାଜ ହେଇକି ଯିବେ ପ୍ରତିଯୋଗିତା ହୁଏ। ହଁ ଖେଳ ହବ ହଁ ଡ୍ୟା ନାଚ ନାଚ ଗୀତ ଗାଇବେ
ହୁଁ।
ଓ ଦୋଉଡି ଡିଆଁ ପୁଚି ଏଇରା ସବୁ ଖେଳ ହବ ଫାଷ୍ଟ ସେକେଣ୍ଡ ବି ହୁଅନ୍ତି।
ଓ ହୋ।
ଏମିତି
ଘରେ ସବୁ ପିଠାପଣା ମା ଏକା ବନାନ୍ତି ନା?
ହୁଁ। ଏଇ ବର୍ଷ ହେଇନଥିଲା ଗାଁକୁ ପଳାଇଥିଲା। କରି ନଥିଲା।
ଓ ହଂ।
ଆମେ ଥିଲୁ ବାପା ମୁଁ ଆଉ ମୋ ବଡ ଭଉଣୀ ସେ ଆମେ ତିନି ଜଣ ଥିଲୁ। ଆମେ ଏମିତି ଚକୁଳି ପିଠା କରିଦେଇ ଥିଲୁ।
ଯାହାବି ହୋଉ ମାନେ କରିଚନ୍ତି କରିକି ଖାଉଚନ୍ତି ସେଇଟା ବଡ କଥା ଆଉ। ପିଠା ଖାଇବା କଥା ଆଉ।
ହଁ।
କୋଉ ପଟେ ବୋହୁତ ମାନନ୍ତି। ଝିଅ ମାନେ କିଛି କାମ କରିବେନି। ମାନେ କଟାକଟି କରିବେନି କିଛି କାମ କରିବେନି ଖାଲି ସଜବାଜ ହେଇକି ବୁଲାବୁଲି କରିବେ। ପୁରୁଷ ପିଲାମାନେ ସବୁ କାମ କରିବେ କିନ୍ତୁ ଆମେ ବି ଯୋଉଠି ରହୁଚୁ। ଆମର ବି ସବୁ କରିବାକୁ ପଡୁଚି କାହିଁକି ସବୁ ପୁରୁଷ ପିଲା ମାନେ ସବୁ କାମକୁ ଯାଉଚନ୍ତି। ତାଙ୍କର ତ ଆଉ ଛୁଟି ମିଳିବନି।
ଯାହର ଯିଏ ଏକୁଟିଆ ବି ଯଏ ଥିବ ସେବି କରିବାକୁ ବାଧ୍ୟ ହବ।
ବାଧ୍ୟ।
ଆମେ ବି ସେମିତି ମୋ ବାପା ବି ଡିଉଟି ପଳାନ୍ତି। ଆମେ ଏମିତି କରିଦୋଉ। କିନ୍ତୁ କଟାକୁଟି ପୂଜା ପା କରିକି ଯାଆନ୍ତି ହାରି ଆଉ ରୋଷେଇବାସ ସବୁ ଆମେ କରିଦଉ
ହଁ ବାହାରକୁ ଯାଇନାହାନ୍ତି? କୁଆଡେ ବୁଲାବୁଲି
ନା ବର୍ଷା ପାଗରେ କୁଆଡେ ଯାଇ ଆକୁ ଯିବା ଆସିବା ଇଚ୍ଛା ହଉନି କାଦୁଅ ଫାଦୁଅ ହେଇଥିବ କୁଆଡେ ଯିବା ଯାହା ଯେତିକି ଚାରଟା ବେଳେ ସକାଳେ କଲେଜ ଆଉ ଚାରିଟା ବେଳେ ଟିଉସନ କରିବି ଆଉ ଘରେ ସବୁବେଳେ
ହୁଁ ପୁଣି ପାଠ କେତେବେଳେ ପଢୁଛନ୍ତି ଘରେ?
କଣ କହିଲେ
ମୁଁ କହିଲି ପାଠ କେତେବେଳେ ପଢୁଛନ୍ତି।
ରାତିରେ।
ହୁଁ
ଏଇନା ଯିବି। ଏଇ ଘଣ୍ଟେ ବସିକି ପଡ଼ୁଚି ଆଉ। ପରୀକ୍ଷା ବି ପାଖେଇ ଆସିଲାନି।
ଆପଣ କୋଉ କ୍ଲାସ୍ ରେ?
ପ୍ଲସ ଥ୍ରୀ ଫାଷ୍ଟ ଇୟର ଫାଷ୍ଟ ସେମିଷ୍ଟ ଟା ସରିଛି ଆଜ୍ଞା।
ହୁଁ ହୁଁ
ଫାଷ୍ଟ ସେମିଷ୍ଟାର ସରିଚି ସେକେଣ୍ଡ ସେମିଷ୍ଟାର ହବ।
ତାପରେ କଣ କରିବେ?
ତାପରେ ସେକେଣ୍ଡ ଇୟର ହବ।
ନା ନା ପାଠ ସରିଲା ପରେ ପ୍ଲସ ଥ୍ରି ସରିଲା ପରେ ପୁଣି କଣ କରିବେ?
ଉଁ ଦେଖିବା କଣ ବିଇଡି ଫିଇଡି କରିବା। କୋଉଥିରେ ଗୋଟେ ପକେଇବା ଆଉ। ଏଇନା ସବୁ କମ୍ପିଡେଟିଭ ଅଜ୍ଞା।
ହୁଁ ହଉ ତାଲେ ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା। ଆଉ ଥରେ କେତେବେଳେ ଫୋନ କରି କଥା ହବା ଆଉ। ମୁଁ ରଖୁଛି ଆଜ୍ଞା।